ହାଲୋ।
ଆଜ୍ଞା ବନ୍ଧୁ ଶୁଭ ସନ୍ଧ୍ୟା, କେମିତି ଅଛନ୍ତି?
ଭଲ ଅଛି। ତମେ କେମିତି ଅଛ?
ହଁ ମୁଁ ମଧ୍ୟ ବୋହୁତ ଭଲ ଛି ଆଉ କିପରି ଭାବରେ ଆଜି ମତେ ଆପଣ ଫୋନ୍ କରିଦଲେ ସନ୍ଧ୍ୟା ସମୟରେ କଣ କରୁଚନ୍ତି ସନ୍ଧ୍ୟା ହା ବେଳେ କିପରି ଆପଣଙ୍କର ଦେହ ଅଛି?
ଦେହ ଭଲ ଅଛି ସନ୍ଧ୍ୟା ବେଳେ ଦିଟାରୁ ଛଅଟା ଆମର କ୍ଲାସ୍ ଥିଲା। ଏଇ ଆସିକି ଜ ଷ୍ଟ୍ ଘରେ ପହଞ୍ଚିଲି। ହଁ ସନ୍ଧ୍ୟା ବେଳେ ତମେ କଁ ଖାଇଥିଲ?
ଅ ସନ୍ଧ୍ୟା ବେଳେ ଯେମତି କି ମୁଁ ତ ବି ଟିକେ ଆସିକି ମୋ କାର୍ଯ୍ୟଳୟରୁ ଆସିକି ଟିକେ ଶୋଇ ପଡ଼ିଥିଲି। ଖାଇକି ଆଉ ମତେ କିଛି ଇଚ୍ଛା ହେଲାନେଇ ସନ୍ଧ୍ୟା ବେଳେ ଖାଇବା ପାଇଁ କାହିଁକି ନାଁ ମୁଁ ବୋହୁତ ଡେରିରେ ଖାଇଲି ଆଜି ମାନେ ମୋ ଖରା ବେଳ ଖାଇବା। ପାଖାପାଖି ସାଢ଼େ ତିନିଟା ହେଇଗଲାଣି। ତ ମୁଁ ଆଉ କିଛି ଖାଇନି ବାଭାସ୍ ଭାବୁଥିଲି ଟିକେ ଚାହା ପିଇବି ବୋଲି ଖାଲି ତ ଟିକେ ଚାହା ପିଇବି। ଏଅ ଆଉ ତମେ କଣ ଖିଆପିଆ କଲ ସନ୍ଧ୍ୟା ବେଳେ?
ମୁଁ ତ ଏଇ ଆସିକି ବି ଚାହା ବିସ୍କିଟ୍ ଖାଇଥିଲି ଖାଇକି ହେଇ ବସିଥିଲି ଆଉ ଆଉ ପା ଗଟା ଆଜି ସେପଟେ କିପରି ଅଛି?
ହଁ ଆଜି ପାଗଟି ବୋହୁତ ସୁନ୍ଦର ଅଛି ଯେମତି କହିବି କି ପୁରା ଅ ବର୍ଷା ଛ ଅନ୍ନ ଆକାଶ ରହିଚି ଆଉ ଖୁବ ସୁନ୍ଦର ମଧ୍ୟ ଲାଗୁଚି ଆଜିକାର ପାଗଟି ବୋହୁତ୍ ଭଲ ଦେଇଚି। ତମ ସେପଟେ ପାଗ କେମତି ଅଛି ଆଜି?
ନାଁ ଆମ ଏପଟେ ବି ବର୍ଷା ବି ନାହିଁ ଖରା ବି ନାହିଁ ମାନେ ଉଁ ଥଣ୍ଡା ଲାଗୁଚି। ପାଗଟା ଆଜି ଥଣ୍ଡା ଥଣ୍ଡା ଅଛି। ଆଉ ରଜରେ ଆପଣ ତିନି ଦିନି କେମିତି ପାଳନ କଲେ ରଜ ତିନ୍ ଦିନି?
ହଁ ନିଶ୍ଚିତ ଭାବରେ କହିବାକୁ ଗଲେ ରଜ ଯେମତି ଆମ ଓଡ଼ିଶାର ଗୋଟେ ପ୍ରମୁଖ ପାଗ ଆ ପ୍ରମୁ ମୁଖ ପର୍ବ ଅଛି ତ ରଜଟିକୁ ମୁଁ ମଧ୍ୟ ବୋହୁତ ଭଲ ଭାବରେ ପାଳନ କଲି ଯେମତି କିି ଆମେ ରଜ ଚାରି ଝିଅମାନଙ୍କର ଏଟା ଭୋଉତୁ ଗୋଟେ ପ୍ରମୁଖ ଅ ପର୍ବ ଥାଏ ଝିଅମାନେ ବୋହୁତ ଖୁସିରେ ସହକାରେ ଏଟାକୁ ପାଳନ କରନ୍ତି ତ ମୁଁ ରଜ ବୋହୁତ ଭଲ ଭାବରେ ଏଥର ପାଳନ କରିଚି ନୂଆ ଡ୍ରେସ୍ ମଧ୍ୟ ହଁ ନିଶ୍ଚିତ ଭାବରେ ମୁଁ ରଜ୍
ରଜରେ ଆଉ କୁଆଡ଼େ ବାହାରୁକୁ ବୁଲାବୁଲି କରିବାକୁ ଯାଇଥିଲେ ନାଇଁ?
ଅ ଯେମତି କି ତ ଆମର ଅଫିସ୍ ରେ କାମ ରହୁଚି ତ ବାହାରୁକୁ ତ ମୁଁ ବେଶି ଯାଇପାରି ନଥିଲି କିନ୍ ତୁ ମୁଁ ଡ୍ରେସ୍ ପିନ୍ଧି ଟିକେ ଖିଆପିଆ କରିଥିଲି ବାସ୍ ମୋତେ ବୋହୁତ ଭଲ ଲାଗିଲା। ଆ ତମେ କେମିତି ପାଳନ କର୍ ଲ ରଜ।
ରଜ ତ ମୁଁ ଖାସ୍ ଏମତି କିଛି ପାଳନ କରିନଥିଲି ଜେଜେଙ୍କ ଡେଥ୍ ହେଇଯାଇଥିଲା ତ ସେଥିପାଇଁ ର ଜ ଗୋଟେ ବର୍ଷ ଯାଏଁ ତ ଆମର କିଛି ବି ପାଳନ ହବନି ରଜରେ ବି ଆମ ସେମିତି କିଛି ବି ହେଇନଥିଲା ଏଥିରେ।
ଆଚ୍ଛା ଆଚ୍ଛା ଜାଣିପାରିଲି ତ ଯେମତି କହିଲେ କି ରଜ ଆପଣଙ୍କର ଏଥର ଟିକେ ଫିକା ପ
ଆଉ ଆପଣ ଆପଣଙ୍କ ଅଞ୍ଚଳ ମାନେ ଉଁ କାଳୀ ଦୁ ପୂଜା କିପରି ହୁଏ ଦୁର୍ଗା ପୂଜା କାଳୀ ପୂଜା?
ଆଜ୍ଞା ଆମ ଅଞ୍ଚଳରେ ତ ବୋହୁତ ଭଲ ଭାବରେ ଖାସ୍ କରି ଦୁର୍ଗା ପୂଜା ମଧ୍ୟ ପାଳନ କରା ଯେ ଏବଂ କାଳୀପୂଜା ଯେମିତି କି ଦୀପାବଳି ପରେ ଯୋଉ କାଳୀପୂଜା ପଡ଼େ ତ କାଳୀପୂଜା ମଧ୍ୟ ଆମ ଅ ଞ୍ଚଳରେ ଖୁବ ଭଲ ଭାବରେ ପାଳନ କରାଯାଏ ଆପଣଙ୍କୁ କାଳୀ ପୂଜା କେମତି ଭଲ ଲାଗେ ଆଉ କେମିତି ପାଳନ କରନ୍ତି ମତେ ଟିକେ କହିଲେ।
କାଳୀ ପୂଜା ବି ଆମ ଆମ ଏରିଆରେ ବି ବୋହୁତୁ ଭଲ ହୁଏ ଆମ ଗ୍ରାମରେ ବି ମଧ୍ୟ କାଳୀ ପୂଜା ହୁଏ ସାତ ଦିନି ଧରି ସାତ ଦିନି ଆମ ଗାଁରେ ମେଲୋଡି଼ ହୁଏ। ମେଲୋଡି଼ ହୁଏ ତ ମେ ବୁଲାବୁଲି କରୁ ସାଙ୍ଗ ସହିତ ବୁଲାବୁଲି କରିବାକୁ ଯାଉ ରାତିରେ ମଧ୍ୟ
ଆଜ୍ଞା। ତ ଯେମିତି ଆପଣ ବର୍ଣ୍ଣନା କରି କଲେ କି ଆପଣ କାଳୀପୂଜା ଦୀପାବଳି ବୋହୁତ ଭଲ ଭା ବରେ ପାଳନ କରନ୍ତି ତ ଆପଣଙ୍କ ଅଞ୍ଚଳରେ ମାନେ ମୁଁ ଟିକେ ଅଧିକ ମାତ୍ରାରେ ଜାଣିବାକୁ ଚାହିଁବି ଯେ କି କାଳୀ ପୂଜା କିପରି ଭାବରେ ହୁଏ ମେଳା ବି ମେଳା ମହୋତ୍ସବ ହୋଇଥାଏ ନାଁ କି କିପରି ଭାବରେ ପାଳନ କରାଯାଏ କାଳୀ ପୂଜା? ବନ୍ଧୁ ଆପଣଙ୍କୁ ମୋର ଆବାଜ ଆସୁଛି?
ନାଇଁ ଆପଣଙ୍କର ନେଟୱାର୍କ ଟିକେ କଟୁଛି ଭଏସ୍ କଟୁଛି। ହ୍ୟାଲୋ।
ଆଜ୍ଞା ଏବେ ଶୁଭିଲା ଆପଣଙ୍କୁ ଏବେ ମୋ କଥା ଶୁଭୁଛି ଆପଣଙ୍କୁ?
ହଁ ଏବେ ଶୁଭା ଗଲା।
ଆଜ୍ଞା ଆଜ୍ଞା ଆଜ୍ଞା ଯେମିତି ମୁଁ ଆପଣଙ୍କୁ ପଚାରୁଥିଲି କି କାଳୀ ପୂଜା ଆପଣଙ୍କର କିପରି ଭାବରେ ପାଳନ କରାଯାଏ ମାନେ ମେଳା ମହୋତ୍ସବ କେମିତି ହୁଏ। ଟିକେ ମୁଁ ଜାଣିବାକୁ ଚାହୁଥିଲି। ଆଜ୍ଞା ବନ୍ଧୁ ଆପଣଙ୍କୁ ମୋ କଥା ଶୁଭୁଛି?
ହ୍ୟାଲୋ।
ଆଜ୍ଞା ଆପଣଙ୍କୁ ମୁଁ ଆବାଜ ଆସୁଛି ବନ୍ଧୁ? ହାଲୋ। ଆଜ୍ଞା ହାଲୋ। ବନ୍ଧୁ ଆପଣ ମତେ ଶୁଣି ପାରୁଛନ୍ତି?
ହଁ ଏବେ ଶୁଭା ଗଲା ଟିକେ ଆଗରୁ ଶୁଭା ଯାଉନଥିଲା।
ଆଜ୍ଞା ମେ ବି ବୋଧେ କିଛି ଟିକେ ନେଟୱାର୍କର ପ୍ରୋବ୍ଲେମ୍ ଥିବ। ତ ମୁଁ ଆପଣଙ୍କୁ ସେଆ ପଚାରୁଥିଲି ଯେ ଆପଣଙ୍କୁ କ ପଟେ କାଳୀ ପୂଜା କିପରି ଭାବରେ ପାଳନ କରାଯାଏ ମାନେ ମେଳା ମହୋତ୍ସବ କିପରି ଭାବରେ ପଡେ ଆଉ ଆପଣଙ୍କୁ କେତେ ଭଲ ଲାଗେ ମେଳ ମହୋତ୍ସବ ବୁଲିବା ମୁଁ ଜାଣିବାକୁ ଚାହୁଁଥିଲି।
ମେଳା ମେଳା ମହୋତ୍ସବ ତ ବୁଲିବାକୁ ବହୁତ ସୁନ୍ଦର ସୁନ୍ଦର ଲାଗେ ଆମ ଗ୍ରାମରେ ବି ମଧ୍ୟ କାଳୀ ପୂଜା ଦୁର୍ଗା ପୂଜା ଏସବୁ ହୁଏ ସାଙ୍ଗ ମାନଙ୍କ ସହିତ ବୁଲାବୁଲି କରିବାକୁ ଯାଉ। ବୋ ମଧ୍ୟ ରାତିରେ ବି ମେଲୁଡି ଯାତ୍ରା ଫାତ୍ରା ହୁଏ ତାକୁ ମଧ୍ୟ ଦେଖିବାକୁ ଯାଉ ସୁନ୍ଦର ଲାଗେ। ତମକୁ କେମିତି ଲାଗେ?
ମତେ ବହୁତୁ ସୁନ୍ଦର ଲାଗେ ଯେମିତି ମୁଁ ମଧ୍ୟ କହିବି ଆମ ପଟେ ମଧ୍ୟ କାଳୀ ପୂଜା ବହୁତୁ ବଡ ଆକାରରେ ମେଳା ପାଳନ କରାଯାଏ। ଆଉ ମତେ ସାତ ଦିନ ଯାକ ଧରି ମେଳରେ ବୁଲିବା ବହୁତୁ ପସନ୍ଦ ଖାସ କରି ଯୋଉ ନୂଆ ନୂଆ ପ୍ରକାରର ଦୋଳି ମାନ ସବୁ ପଡିଥାଏ ମତେ ସେ ଦୋଳିରେ ବସିବାକୁ ବହୁତ ଭଲ ଲାଗେ। ଆଉ ମୁଁ ସବୁ ବର୍ଷ ମଧ୍ୟ ବସେ ଯେହେତୁ ମତେ ଘ ଘରେ ମନା କରନ୍ତି ନାହିଁ ବସନି କିଛି ହବ କଣ ହବ କିନ୍ତୁ ମୁଁ ମୋ ଘର ଲୋକଙ୍କ କଥା ନ ମାନିକି ବସେ। କାହିଁନା ମତେ ଦୋଳିରେ ବସିବା ବହୁତ ପସନ୍ଦ ଆଉ ଯେମିତି କହିବି କି ବାହାରୁ କିଛି ଅଲଗା ଯା ମାନେ ଜିଲ୍ଲାର ରାଜ୍ୟର ଲୋକ ମଧ୍ୟ ଆସିଥାନ୍ତି ଯୋଉ ବେପାରୀ ମାନେ କହିବାକୁ ଗଲେ ନୂଆ ନୂଆ ପ୍ରକାର ଜିନିଷ ନେଇ ଆସିଥାନ୍ତି ତାକୁ ମଧ୍ୟ କିଣିବା ପାଇଁ ମତେ ବହୁତ ଭଲ ଲାଗେ ତ ମତେ ଏଇ ସବୁ ଜିନିଷ ଗୁଡିକ ବହୁତ ଭଲ ଲାଗେ ବୋଲି ମୋତେ କାଳୀପୂଜା ବହୁତ ପସନ୍ଦ ତ ଆପଣ କାଳିପୂଜା ରେ କେବେ କିଛି ଆପଣଙ୍କର କିଛି ନୂଆ ଅନୁଭୂତି ଅଛି ଯୋଉଟା କି ଆପଣଙ୍କ ସହିତ କାଳୀ ପୂଜାରେ ହେଇଛି।
ହଁ କାଳୀ ପୂଜା ତ ଅନୁଭୂତି ଅଛି ଯୋଉ ରାମଦୋଳି ରେ ବସିଥିଲି ଥରେ ମୁଣ୍ଡ ବୁଲେଇଲା ପଡି ଯାଇଥିଲି ଏମିତି କିଛି ଆଉ। ଆଉ ବୁଲାବୁଲି କରିବାକୁ ବହୁତ ଭଲ ଲାଗେ।
ନିଶ୍ଚିତ ଭାବରେ ଯେମିତି ମୁଁ ବି ଆପଣ କୁ ମୋ କାଳୀ ପୂଜାରେ ଗୋଟେ ଅନୁଭୂତି କହିବି ଯେ ଗୋଟେ ବର୍ଷ କାଳୀ ପୂଜରେ ମୋ ମମିଙ୍କର ପର୍ସ ରୁ ଚୋରି ହେଇଯାଇଥିଲା ମାନେ ଆମେ ଏମିତି ସବୁ ଭିଡ ରେ ଚାଲୁଥାଉ ତ ମମି ମୋ ମମି ପର୍ସ ଟାକୁ ଧରିଥିଲେ ତ ତଳ ପଟୁ ପର୍ସକୁୁ କାଟିକି କିଏ ପଇସା ଆଉ ଘରର କିଛି ଜରୁରୀ ଜିନିଷ ଚୋରି କରିକି ନେଇ ଯାଇଥିଲେ ତ ସେଇ ବର୍ଷ କାଳୀ ପୂଜା ଆମ ପାଇଁ ଟିକେ ବହୁତ ଦୁଃଖ ଦର ଥି ଥିଲା ତ ଏଇଟା ଗୋଟେ ମୋର ଅନୁଭୂତି ଯେ କାଳୀ ପୂଜାରେ ଆମର କିଛି ଭଲ ଜିନିଷ ପଇସା ଘରର ଚାବି ଏ ସବୁ ମଧ୍ୟ ଚୋରି ହେଇଥିଲା ତ କାଳୀ ପୂଜାରେ ଏଇ ସବୁ ଜିନିଷ ମଧ୍ୟ ହୁଏ ଭିଡରୁତ ଆପଣଙ୍କ ସହିତ ମାନେ ଆପଣ କେବେ ଦେଖିଛନ୍ତି ସେମିତି କି ଚୋରି କରିବାରେ କାଳୀ ପୂଜାରେ କିମ୍ବା ଏମିତି ପ୍ରକାର କିଛି ଶୁଣିଛନ୍ତି?
ହ୍ୟାଲୋ।
ଆଜ୍ଞା ବନ୍ଧୁ ଆପଣଙ୍କୁ ମୋ ଆବାଜ ଆସୁଛି?
ହଁ ମଝିରେ ମଝିରେ ଟିକେ ଶୁଭୁ ନାହିଁ।
ଆଚ୍ଛା ବୋଧେ କିଛି ନେଟୱାର୍କ ର ଇଶୁ ଥିବ ଇଣ୍ଟରନେଟ୍ ଇଶୁ ଥିବ। ତ ଆପଣଙ୍କର ଆଉ କିଛି ଅନୁଭୂତି କୁହନ୍ତୁ ମତେ।
ଆଉ ଆପଣ ରଥଯାତ୍ରା ତ ଆଗକୁ ଆସୁଛି ସେଥିପାଇଁ ପ୍ଲାନିଂ ଆପଣଙ୍କର କଣ ଅଛି ରଥଯାତ୍ରାରେ ପୁରୀ କି ଯିବେ ବୁଲାବୁଲି କରିବା ପାଇଁ ନା?
ଆଜ୍ଞା ଯେମିତି କହିଲେ ଆଗକୁ ରଥଯାତ୍ରା ମଧ୍ୟ ଆସୁଛି ଆଉ ମୁଁ ମଧ୍ୟ ରଥଯାତ୍ରା ଦେଖିବା ପାଇଁ ବହୁତ ଇଛା ଅଛି ମୋର କିନ୍ତୁ ଯେହେତୁ କର୍ମ କ୍ଷେତ୍ରରୁ ବେଶୀ ଦିନ ଛୁଟି ମିଳୁନାହିଁ ତ ମତେ ମଧ୍ୟ ଅ ପୁରୀ ଯିବାର ସୁଯୋଗ ମିଳୁନି। କିନ୍ତୁ ମୁଁ ଚେ
ଆଗରୁ କେବେ ରଥଯାତ୍ରାରେ ପୁରୀ ଯାଇଥିଲେ ଏତେ ଭିଡ ଏ ତେରେ ରଥ ଟାଣିଛନ୍ତି।
ହଁ ନିଶ୍ଚିତ ଭାବରେ ମୁଁ ଆଗରୁ ପୁରୀ ଯାଇଛି ରଥ ମଧ୍ୟ ଟାଣିଛି ରଥଯାତ୍ରା ମଧ୍ୟ ଖୁବ ସୁନ୍ଦର ଭାବରେ ମୁଁ ସେଠି ଅ ରହି ପୁରା ସବୁ କିଛି ଦେଖିଛି ନିଜ ଅନୁଭୂତି ମଧ୍ୟ ମୁଁ ସେଠି କିଛି ବନେଇ ପାରିଛି।
ଆପଣ କେବେ ରଥ ଟାଣିଛନ୍ତି? ହାଲୋ। ବନ୍ଧୁ ଆପଣଙ୍କର ମୋ ଆପଣଙ୍କୁ ମୋ ଆବାଜ ଆସୁଛି? ଆଜ୍ଞା ବନ୍ଧୁ ଆପଣ ମତେ ଶୁଣି ପାରୁଛନ୍ତି?
ହାଲୋ।
ଆଜ୍ଞା ବନ୍ଧୁ ଆପଣଙ୍କୁ ମୋ କଥା ଶୁଭୁଛି?